ହ୍ୟାଲୋ।
ହଁ, କଣ କରୁଚ?
ଶୁଇଥିଲି।
ଅ ହ, ଖାଇସାଇଲଣି?
ହଁ, ଖିଆପିଆ ସରିଛି। ହୁଁ। ମୋର ଶୁଇଥିନି ଯେ, ଦେହଟେ ଭଲ ଲାଗୁଥିଲା ନା। ସେ ଯଉ ଶୁଇ
ହଁ।
ଆଉ ରାମଚରଣର, ଗୋଟେ ଫିଜିଓ ଆସିଚି ଦେଖିଚ। ପେଡି।
ନାଇଁ, ଦେଖିନି।
ଥରେ ଦେଖିବ, ବଢିଆ ପିକ୍ଚର ଟା।
ହଁ।
ହ।
ଟାଇମ୍ ମିଳୁନି ତ, ସେଇଥିପାଇଁ ଦେଖିପାରୁନି।
ହୁଁ, ଟାଇମ୍ ସେ ଟା ବି ଠିକ୍ ଟାଇମ୍ ମ୍ୟାନେଜମେଣ୍ଟ ଆଜିକାଲି ବହୁତ ଇଏ ହେଇଗଲାଣି। ପଢାପଢି, ଜିମ୍ ସବୁଆଡେ ନା, ଟାଇମ୍ ମ୍ୟାନେଜମେଣ୍ଟ ଟା ହି ମେନ୍। ଆଉ ଟାଇମ ମାନେଜମେଣ୍ଟ ଦେଖିକି ସେଇଆକାଳେ, ସବୁ କାମ କରୁତେ ଆ ଯାଆନ୍ତୁ, ଆମର ବି ହଷ୍ଟେଲରେ ରହୁଛେ। ତ-ଅ ଲେଖା ପଢା, ଲାବୋଟ୍ରି ଏଇ ହେକା ସବୁ ପଡୁଛି। ସେଆଡେ ବି ଟାଇମ୍ ଯାଏ। ତା'ପରେ ସକାଳ ଏକ୍ସାଇଜ ଦରଜାଅ, ବହୁତ। ମୁଁ ରବ୍ ବାର ପାଳେଇ। ରବ୍ ବାର ପଳେଇ ହେଲା ବୋଲି। ଯାଇକି ଦେଖି ଆଇନି ପେଢୀଟା।
ହଁ।
ବଢିଆ ଲାଗିଲା। ପିକ୍ଚର ରା ଯାହଉ।
ତମର, କେତେଟାରୁ କେତେଟା କ୍ଲାସ୍ ଥାଏ ଯେ?
ମୋର୍ ନଅଟାରୁ ବାରଟା।
ଅ, ହଁ। ଓଡିଆ ଫିଲ୍ମୀ ଦେଖିବାକୁ ଭଲ ଲାଗେ?
ହଁ, ଓଡିଆ ଫିଲ୍ମ ଦେଖିବାକୁ ଭଲ ଲାଗେ।
ଆଚ୍ଛା, ଓଡ଼ିଆରେ ଫେବରେଟ୍ ଫିଲ୍ମି ହିରୋ କିଏ?
ବାବୁଶାନ୍ ମହାନ୍ତି।
ଅ ହଁ।
ତମା
ମୋର ବି ସେ। ସିଦ୍ଧାର୍ଥ ମହାପାତ୍ର ବି ଭଲ ଲାଗନ୍ତି।
ମରବି। ଆକ୍ସନ ନ କଇତେ ମାନେ ଆକ୍ସନ ଅରିନ୍ଦମ, ଅନୁଭବ ଏ ଦି ଜଣ ଫେଭ୍ ରେଟ୍।
ହଁ। ଆଉ କଣ କୁହ, ଖାଇଚ କଣ?
ରୁଟି ଖାଇଚି। ରୁଟି, ଭାଜା। ରୁଟି ଆଳୁ ଭଜା ଖାଇଚି। ହୁଁ ଘରେ।
ଘରେ ଆଉ କିଏ କିଏ ଅଛନ୍ତି?
ଘରେ ମା, ବାପା, ଠାକୁମା, ଆଉ ମୁଁ।
ବଢ଼ିଆ ଆଉ। ଆଉ କଣ କୁହ?
ତମ ଫେବ୍ରେଟ୍ ଫୁ୍ଡ୍ କଣ?
ଚିକେନ୍। ନନ ଭେଜ୍ ରେ ଚିକେନ୍ ହଁ।
କଣ?
କଣ?
ଭେଜ ରେ ଛତୁ।
ବଢିଆ ମୋର ବି ଛତୁ ପ୍ଲସ ପନିର ଦିଟା।
ହଁ।
ପନିର୍ ବି ଭଲ ଲାଗେ ଛତୁ ବି ଆଉ ନନ୍ ଭେଜ୍ ରେ ଚିକେନ୍। ମଟନ୍ ତ ମୁଁ କାଁ ଭାଁ ମିଳେ କାଁ ଭା ଖାଏ ନହେଲେ ନାଇଁ ମୁଁ ଏମିତି ଖାଏନି ସେ ଡାଇଯେସ ସନ୍ ଗୋଟେ ବହୁତ କଷ୍ଟ ହୁଏ ସେଇଟା ମୁଁ ଚିକେନ ଟା ଖାଏ।
ହଁ।
ଆଉ ତମର ପ୍ରାଇଭେଟ୍ ପ୍ଲେସ?
ସେମିତି ସମୁଦ୍ର ଫମୁଦ୍ର ଭଲ ଲାଗେ ଆଉ।
ଆଉ
ତମର?
ମୋର ବି ସେମିତି ସି ସି ଟେମ୍ପଲସ ସେଇଆଉ।
ହୁଁ।
ଆନନ୍ଦ ଆଉ। ଆଚ୍ଛା ତୁମେ ହରର ଫିଲ୍ମ ଦେଖ? ହରର ମୁଭି।
ହଁ ଦେଖେ।
କଣ କଣ ଦେଖିଚ ଆଜି ଆଉ ହରର୍
ଦେଖିଚି ଏମତି ଅଳ୍ପ ସେମିତି କିଛି ବେଶୀ ନୁହଁ।
ନା ମୁଁ କୋଉ ହରର୍ ଫିଲ୍ମର ଭଲ ଲାଗେ।
କଣ କହିଲ?
ଗୋଟେ ହରର ଫିଲ୍ମ ର ନାଁ ଗୋତାଲ ତା ବିଷୟରେ ଆଲୋଚନା କରିବା।
ବୋଉ ବୁଟୁ ଭୂତ।
ଆର ବର୍ଷ ବେଳେ ଆର ବର୍ଷ ବୋଉ ବୁଟୁ ଭୂତ।
ହଁ।
ହୁଁ। ହ
ଏଇଟା ତ ଓଡିଆରେ ସୋର ମା
ା ବାବୁଶାନ୍ ମହାନ୍ତି ର ଏ ଫିଲ୍ମ ଟା ବହୁତ ବଢିଆ ଲାଗିଲା ଦେଖୁ
ହଁ।
ତାର ଆଉ ତାଙ୍କ ତାଙ୍କ ମା ଉତ୍ତମ ମହାନ୍ତି। ଦିଲ ଟାକ ପ୍ଲେସ ଟା ଅଛି ବସଷ୍ଟାଣ୍ଡ ପାଖରେ ବରମୁଣ୍ଡା। ମାନେ ହରର ବମ ଏଇ ସେଟିକି ଦେଖିବ।
କଣ?
ହ ଜୋ ନା ଏମିତି ସେମାନେ ଓଆ ଇଣ୍ଡଷ୍ଟିର ଆଗରୁ ଆଗରୁ ହଉଥ ଯେବେ ସେରେ ବନ୍ଦ ଥିଲା। ବହୁତ ହେଭି ହେଭି ବାବୁସାନ। ସ।
ହଁ।
ହ। ଆଲ୍ଲ ର ବୋଲି ସୂଚଛ ରଖିବା।
ଓଡିଶାରେ ତମକୁ ସବୁଠୁ କୋଉ ସ୍ଥାନ ଟା ଭଲ ଲାଗେ ଓଡିଶାରେ
ବିଷରେ ପୁରୀ ଭଲ ଲାଗେ।
ଓ ହୋ ଭୁବନେଶ୍ୱରରେ ତମୁକୁ କଣ ଭଲାଗେ।
କୋଉ ଦର୍ଶନୀୟ ସ୍ଥାନ ଦେଖା ଅଛି। ଏତେ ସବୁ ଅଛି
ଭୁବନେଶ୍ବର ଭଲ ମାନେ ସବୁ ସବୁଆଡୁ ସୁବିଧା।
ହଁ ଆଜି ଗରମ ବହୁତ ହଉଚି।
ହୁଁ।
ତମର ସେପଟେ ଗରମ ହଉଚି କି ନାଇଁ।
ଗରମ ହଉଛି ଟ୍ରେନରେ ଥଣ୍ଡା ଧରିଗଲା।
ହଁ ଏ ବହୁତ ଗରମ ହଉଛି। ତମ ହଷ୍ଟେଲ ରେ ଏସି ଲାଗିଚି ନା ନାଇଁ।
ଏସ୍ଏସି ପା ନାହିଁ ନନ୍‌ଏସି। ନ୍ୟାଚୁରାଲ ହବା ଆଉ ସ୍ପେନର ବେସି ପୁନଥରେ ଆକୁ ଦେହ ଖରାପ ହବ ବୋଲି ଅଧିକା
ହଁ।
ସେ ଯେତେ ଭଲ ସେତେ ଖରାପ
ହଁ ଯେତେ ନେଚୁରାଲି ରହିବ ସେତେ ଭଲ।
ନା କ୍ଲାସ ରେ ଏସି ରୁହେ। କ୍ଲାସ ।
ହଁ କ୍ଲାସ ରେ ତ ସମସ୍ତଙ୍କର ଏସି ପ୍ରାୟ ସବୁ ଇଏ ରେ
ଆଉ ଯୋଉ ଆମ ଦିନସାରା ଲେବର ରହିବେ ସେଠିବି ସେଣ୍ଟ୍ରାଲ ଏସି ହେଇଚି ଟେନସନ ନା।
ହଁ।
ହୁଁ।
ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି।
ସମସ୍ତଙ୍କର ଭଲ ଅଛି ତମର।
ହଁ ଭଲ ଅଛି ସମସ୍ତଙ୍କର।
ଆମ ଘର କିଏ କିଏ?
ଆମର ବାପା ମା ମୁଁ ଆଉ।
ଆଉ ଭାଇ ଭଉଣୀ କେହି ନାହାନ୍ତି।
ନା ନା।
ବଢିଆ। ଆଉ ସେ ସେମାନେ କେହି ନାହାନ୍ତି।
ହ୍ୟାଲୋ।
ହ୍ୟାଲୋ।
ହୁଁ।
ଠାକୁ ବାପା ଠାକୁମା କେହି ନାହାନ୍ତି ପା।
ନା ନା କେହି ନାହାନ୍ତି ଠାକୁମା ହେରିକା କେହି ନାହାନ୍ତି।
ହ୍ୟାଲୋ।
ହଁ।
କେତେ ମାସ କୁ ଥରେ ‌ଘରକୁ‌ ଯାଅ?
ଶୁବୁନି।
କେତେ ମାସକୁ ଥରେ ଘରକୁ ଯାଅ ଘରକୁ ଯିବା ଆସ
ଘରକୁ ଦୁଇ ତିନି ମାସରେ ଥରେ ଯାଏ ଆଉ।
ଭଲ।
ହଁ। ବେଶୀ ଯାଏନି ବେଶୀ ଗଲେ କଣ କି ପଢ଼ାରେ ଡିଷ୍ଟର୍ବାନ୍ସ ହୁଏ।
ବହୁତ ସେଟା ତ ମେନ୍ କଥା ପଢ଼ାଟାହଉଛି ପାଷ୍ଟ ତାପରେ ଆଉ ଯାହା
ହୁଁ। ହୁଁ।
ଆଉ କଣ କହିମି? ଭୁବନେଶ୍ୱରରେ ଏଗମ ରେଟର ଗରମ ଛାଡ଼ିଲା ଗୋଟେ ଦିଟା ଛୁଆ ବେହୋସ୍ ହୋଇଗଲା ଆମ ଟାସ୍କ ଚଲିଥିଲା ବସ ବୋଲି ସେମାନଙ୍କୁ ମୋର ଥରେ ରଜରେ ଛୁଟି ପଡ଼ିଗଲା ଆହୁରି ଖୋଲିଥିଲା ଛୁଟି ରଜଟା ଛୁଟି ପଡ଼ିଗଲା ଫାଷ୍ଟ କୁ ଫାଷ୍ଟ କୋଡ଼ିଏ ଦିନ ଯାଏ ପଡ଼ିଥିଲା ତାପରେ ରଜ ଆଉ ଥରେ ପାଞ୍ଚ ପାଞ୍ଚ ଛ ଦିନ କଲେଜ ଯାଇଛି ତାପରେ ଛୁଟି
ହଁ ହ ରଜରେ ତମର କେତେ ଦିନ ହିଁ ଛୁଟି ଅଛି?
ରଜରେ ସେମିତି ପନ୍ଦର ଦିନ ଏଇ ଏବେଠୁ ଆରମ୍ଭ କରି ପନ୍ଦର ଦିନିଯାଏ ତାପରେ ଶୁନ
ହଁ ହ୍ୟାଲୋ
ତମ ଆର୍ଟ ଆର୍ଟସ୍ ଷ୍ଟ୍ରିମ୍ ନା ସାଇନ୍ସ?
ଆର୍ଟସ୍।
ବହୁତ୍ ମୋର ସାଇନ୍ସ
କଣ?
ବଥ୍ ସାଇନ୍ସ
ଆଚ୍ଛା।
ତମ ଡାଏଟ୍ ରେ କଣ କଣ ନିିଅ ଜିମ୍ ଡାଏଟ ରେ ମାନେ ପ୍ରୋଟିନ୍ ହଉ କି
ଡାଏଟ୍ ରେ ପ୍ରୋଟିନ୍ ସେମତି କିଛି
କାଲି
ମେ ବି ବସ୍ ସେମିତି
ହୁଁ।
ହ୍ୟାଲୋ।
ଜିମ୍ ର କେତେ କଣ ସବୁ ଏକ୍ସରସାଇଜ୍ କର?
ହଉ ରଖୁଛି ପରେ କଥା ହବ।
ନା ନା ଆପ୍ ରେ କଥା ହଉଛି ନା ସେଇଟା